ହାଲୋ ହଁ ହଁ ସୁଭା ହଉଛି କଣ ସୁଭା ହଉଛି କଥା ମୋର?
ହୁଁ ହୁଁ। ଆଉ ଟିକେ ଯଦି ଆପଣଙ୍କ ଦ୍ଵାରା ହେଇପାରିବ ତାହେଲେ
ଦେଖନ୍ତୁ ମଣିଷର ଗୋଟେ କ୍ଷମତା ଥାଏ ହଁ କି ନାଇଁ। ହଁ ତ ସେ କ୍ଷମତା ଅନୁସାରେ ଯିଏ ଯାହାର ଯେତେ ଦେଇପାରିବେ। ତ ଆପଣ ଯଦି ମତେ ଅଧିକ ଦେବା ପାଇଁ କହିବେ ତ ସେଇ ଜିନିଷ ହେଇପାରିବନି ବୁଝିପାରୁଛନ୍ତି। କିନ୍ତୁ ଆପଣଙ୍କ ପାଇଁ ଆପଣଙ୍କ ଗୋଟେ ମୋର ଭଲ ବନ୍ଧୁ। ସତିକି ଆପଣଙ୍କ ପାଇଁ ମୁଁ ମୋର କ୍ଷମତାକୁ ମୁଁ ବଢେଇ ପାରିବି।
ନିହାତି ନିହାତି ନାଇଁ।
ଉପକାର ହେଇପାରିବ ସେଇ ଦିଗରେ ଆପଣଙ୍କ କ୍ଷମତା ବଢେଇବା ନିହାତି ଦରକାର।
ସେଆ ସେଆ ସେଆ ସେ ଆପଣ କହିବେ ଆଉ ମାନିବେନି ହେଇ ଯାହା ଲାଗୁଛି ଆପଣ କଥାବାତ୍ତାରୁ ଆପଣ ବୋଧେ ଏ ଗୋଟେ ସରକାରୀ ଚାକିରୀ କରୁଥିବେ କିମ୍ବା ସେଥିପାଇଁ ପ୍ରସ୍ତୁତ ହେଉଛନ୍ତି କଣ କହୁଥିବେ? ଠିକ୍ କହୁଛି ମୁଁ। । ଦେଖନ୍ତୁ ସେ ଜିନିଷ ହ କଟିଯିବ, ଆପଣ ଟିକେ ଭଲସେ କଥା ହୁଅନ୍ତୁ।
ନାଇଁ ମୁଁ ନାଇଁ ମୁଁ କଣ ପାଇଁ କହିଲି ଆପଣ ଜିନିଷ
। ହ ହୋ ଆପନ ତ ଅପସନ ଵାଲା ଜା ହେଲେ।
ହ-ହ-ହଁ। ସରକ ହଁ ମୁଁ କଣ କୋଶ୍ଚିନ୍ ଟା ଆପଣଙ୍କୁ କହିଥିଲି? ମୁଁ ଭୁଲିଗଲି।
ହୁଁ ଛାଲନ୍ତୁ କୋଶ୍ଚିିନ ଟା, ମୁଁ ଗୋଟେ ସେ ପଚାରୁଛି ଆପଣଙ୍କୁ। ମୁଁ କହୁଛି ଆପଣ କହୁ ସେଥିପାଇଁ ପଢ଼ାପଢ଼ି କରୁଛନ୍ତି, ମାନେ କୋଉ ପରୀକ୍ଷା ପାଇଁ ପଢ଼ାପଢ଼ି କରୁଛନ୍ତି?
ବର୍ତ୍ତମାନ ତ ମୁଁ ଦେଖନ୍ତୁ, ଆପଣଙ୍କର ଓଡିଶା ସ ସରକାରଙ୍କର ଯେକୌଣସି ବିଭାଗରେ ମୋତେ ଗୋଟିଏ ଚାକିରି ମଳି ବଳେ ମୁଁ ବହୁତ ଖୁସ ଅନୁଭବ କରିବି ସେଥିଯୋଗୁଁ ବର୍ତ୍ତମାନ ସମୟରେ ଯେକୌଣସି ଯୋଉ ଭି ବିଭାଗର ଯୋଉ ଚାକିରୀ, ମାନେ ସରକାରଙ୍କ ଦ୍ଵାରା ଆ ଉଦ୍ଦିଷ୍ଟ ହଉଛି ବା ଦିଆଯାଉଚି ତା ପରିପ୍ରେକ୍ଷୀରେ ମୁଁ ମୋର ପ୍ରୟାସ ଚାଲି ରଖିଛି ଆଉ। ହେଁ ସେଇଭଳି ଭାବେ ଆପଣ ଗୋଟିଏ ଏ ସା ମାନେ ଗୋଟିଏ କଣ କୁହନ୍ତି? ଗୋଟିଏ କୁକୁର ହିଁ ଆଉ ଗୋଟେ କୁକୁରକୁ ତା ବାସ୍ନା ଦ୍ଵାରା ସେ ତାକୁ ଜାଣି ପାରିଥାଏ। ତ ସେଇଭଳି ଭାବେ ଆପଣ ମତେ ଚିହ୍ନି ଯାଇଛନ୍ତି, ତାହେଲେ ମୁଁ ବି ଭାବୁଛି ଆପଣ ବି ସେଇ ଦିଗ ରେ ଆଗକୁ ବଢି ଚାଲିଛନ୍ତି ବୋଲି।
ଦେନ୍ତୁ ମୁଁ ତ ଜାଣିପାରିଲି ଯେ ଆପଣ ଚିହ୍ନିପାରିଲେ, କିନ୍ତୁ ମୁଁ ତ କୁକୁର ହେଇନି ଆପଣ ନ ହେଇଥିଲେ ହେଇଥିବେ, ହେତ ଅଲଗା କଥା ତ ମୁଁ ତ ମୁଁ ଟିକେ କିଏ ଏମିତି ଜାଣିପାରେ, ତାଙ୍କ କଥାବାର୍ତ୍ତାାରେ କିଏ କଣ କରନ୍ତି? ତ ଆପଣ ଓଡିଶା ପାଇଁ ପ୍ରସ୍ତୁତ ହଉଛନ୍ତି ନା ପୁରା ଭାର ରତ ପାଇଁ ମାନେ ଯୋଉ ପରୀକ୍ଷା ପାଇଁ ଭାରତ ପରୀକ୍ଷା
ନାଇଁ ଆଜ୍ଞା ମୁଁ ମୋର ଅକାତ୍ରିକୁ ଟିକେ ପରୀସ୍ୟା କରିବାକୁ ଚାହିଁଲି।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
କିନ୍ତୁ ପରୀକ୍ଷା ତ କରିନି, କିନ୍ତୁ ଲାଗିଲା କି ନାଇଁ ଠିକ ଅଛି, ଆଗ ପ୍ରଥମ ସିଡି ଚଢିବା ଦରକାର ତାପରେ ଶେଷ ପା
ଦେଖନ୍ତୁ ଆପଣ ତୋ ଚିନ୍ଦା ଚିନ୍ତାଧାରା କରୁନାହାନ୍ତି କି ଆପଣ ବହୁତ ଭଲ କରୁଛନ୍ତି। କାହିଁକି ନା, ମୁଁ ମୋ ଜୀବନରେ ବହୁତ ଗୁଡ଼େ ଭୁଲ କରିଦେଇଥିଲି। ପ୍ରଥମ କଣ କଲି ବଡ଼ ଚାକିରିକୁ ଆଶା କଲି ଠିକ୍ ଅଛି। ମୁଁ ଭାରତ ଚାକିରୀ କୁ ଆଶା କଲି। କଲି କଲି ହେଲାନି ଆଉି ଟିକେ ସାନ ଆଉ ଟିକି ସାନ ଆଉ ଟିକେ ସାନ କୁହନ୍ତୁନି ମତେ ଚାକିରୀ ହିଁ ଦରକାର, ଯୋଉ ଚାକିରୀ ହଉ। ବୁଝିପାରୁଛନ୍ତି ମୁଁ କଣ କହୁଛି, ତ ସେମିତି କିନ୍ତୁ ହଁ ହଁ।
ଅତି ଗହ ଅତି ନିକଟରେ ମୁଁ ଏକ ରେଲୱେର ଗ୍ରୁପ
ହଁ ହଁ। ଠିକ ଅଛି ହଁ ମୁଁ ବୁ ମୁଁ ବୁଝିପାରିଲି ମୁଁ ବୁଝି ଖାଲି ତ ଆପଣ ସେ ସବୁଠୁ ଦେଖନ୍ତୁ କୋଉ ନମ୍ବର ନାହିଁ, କିନ୍ତୁ ସେ ଚାକିରି ସାନ ନ ଆଙ୍କା ଯାହା କହିଲେ କୁହନ୍ତୁ ସିନା ଆପଣ। ଆପଣ ସେ ସେ ପରୀକ୍ଷା ପାଇଁ ଯଦି ଆପଣ । ପରୀକ୍ଷା ଯଦି ଆପଣ ଯଦି ଭରିଛନ୍ତି ତାହେଲେ ମୁଁ ଆପଣଙ୍କ ଦୁଃଖ ବୁଝିପାରୁଛି।
ନାଇଁ ନାଇଁ ନାଇଁ ମୁଁ ଆପଣ କହିଲେ ନା ତ ମୁଁ ଟିକେ ଆପଣଙ୍କ ମନ ବୁଝେଇବା ପାଇଁ ଏ ଅତି କମ ସମ ମାନେ ଟିକେ କିଛି ସମୟ ପୂର୍ବରୁ ମୁଁ ତାର ଗୋଟେ ଆଡଭା ମାନେ ଉତ୍ତର ବଲିଟେ ମୁଁ ଗୋଟେ ଦେଖୁଥିଲି, ଗୋଟ ଟେ ଗ୍ରୁପ ରେ ତ ସେଇ କଥାଟି ମୋର ମନେ ପଡି ଯାଇଥିଲା। ଆପଣଙ୍କ କର୍ଣ୍ଣରେ ମୁଁ ଟିକେ ଫୁଙ୍କି ଦେବାକୁ ଚାହେଁ।
ବୁଝିପାରିଲି, ବୁଝିପାରିଲି, ଆପଣ ଭଲ ଫୁଙ୍କନ୍ତି!
ଟିକେ ଟିକେ ଫୁଙ୍କିଦଉ ଆଜ୍ଞା ଆଉ।
ଯେମିତି ଯେମିତି ଯେମିତି ଏବେ ଓଡିଶାରେ ଯେମିତି ଯୋଉ ଗୋଟେ ଚାଲିଛି ଏକ୍ଜାମ ଚାଲିଛି ଗୋଟେ? ଆପଣ ତ ଶୁଣି ଶୁଣିଥିବେ ଏସ୍ ଆଇ ଏକ୍ଜାମ ଟା? ଠିକ୍ ଅଛି? ଯେମିତି ସେମାନେ ଫୁଙ୍କି ଫୁଙ୍କି ସେମାନେ ଯେମିତି ଫୁଙ୍କି ଫୁଙ୍କି ଅଛନ୍ତି। ଆପଣଙ୍କର ସେ ସେ
ନିହାତି ନିହାତି। ମୁଁ ତ ବହୁତ ଇଚ୍ଛୁକ ଅଛି ମୋର ହାଇଟ୍, ୱଟ୍ ଦେଖି ମୋ ନିଜକୁ ନିଜେ ଗର୍ବ କରେ।
ହଉ ଆପଣ ତାହେଲେ ଆପଣ ତାହେଲେ ଉଚ୍ଚତା ଅଛନ୍ତି ତାହେଲେ ନାଇଁ? ଆପଣଙ୍କ ଉଚ୍ଚତା ଆପଣଙ୍କ ଆପଣଙ୍କ ଉଚ୍ଚତା ଆପଣଙ୍କ ଓଜନ ଅଛି ତ। ଆପଣଙ୍କ ନିଜକୁ ନିଜ ମୁହଁ ଦେଖିକି ଦର୍ପଣ ଆପଣଙ୍କୁ ଲାଗେ ଯେ
ନାଇଁ ଦର୍ପଣ ସେଥିପାଇଁ ଦେଖେନି ଆଜ୍ଞା। ଦର୍ପଣ ଦେଖିଲେ ବହୁତ ଖରାପ ଲାଗେ।
ମାନେ ଆପଣଙ୍କ ତାହେଲେ ଉଚ୍ଚତା ଅଛି ଆଉ କଣ କୁହ ଆ ମୋଟା ଅଛନ୍ତି। ମାନେ କଣ କହନ୍ତି ଓଜନ ଅଛି। କିନ୍ତୁ ମୁହଁ ଆପଣଙ୍କର ଠିକ ନାହିଁ ସିଆ ନା କଣ କହୁଛନ୍ତି ଆପଣ?
ନାଇଁ ବହୁତ ଦୁଃଖ ଲାଗୁଛି ଇଏ ସେମିତି କୁହନ୍ତୁନି।
ଆରେ ମୁଁ କଣ ଆପଣ କହିଲେ ମୁଁ ମୋର ଉଚ୍ଚତାକୁ ନେଇକି ଆଉ ଓଜନ ମୁଁ ଗର୍ବ କରେ। ଆଉ ପର ମୁହୂର୍ତରେ ଆପଣ କହିଲେ, ମୋ ମୁହଁ ଦେଖିଲେ ମତେ ଖରାପ ଲାଗୁଛି। ତ ବୋଧେ ଆପଣଙ୍କ ମୁହଁରେ କିଛି ଗୋଟେ ଦୁବିଧା ଥିବ। ନାଁ କଣ? ମୁଁ ଭୁଲ କହୁଛି? ମୁଁ ତ ଓହୋ ଯୋଉ ବ୍ର ବ୍ରଣ କଥା କହୁଛନ୍ତି କି?
ହଁ।
ବ୍ରଣ ତ ସମସ୍ତଙ୍କର ବାହାରେ, ଯଦି ଆପଣ ଅଧିକ ବାହାରୁ ଥିବ ତାହେଲେ ଆପଣ ଗୋଟେ କାମ କରିପାରିବେ? ଆପଣ ଛେପ ଟିକେ ରା ରାତିରେ ଲଗେଇକି ଶୋଇ ପଡିବେ। ନାଇଁ କାମ ତ ଏଇଟା ଆପଣଙ୍କୁ ନିର୍ଭରଶୀଳ ଗୋଟେ କାମ ଛାଡି ଗୋଟେ କାମ କରିବେ। ଠିକ ଅଛି? ତ ଯୋଉଗୁଡା ଛାଡିବେ ତ ଆପଣ ଭଲ ଭାବେ ଜାଣିଥିବେ କଣ ଛାଡିବେ? ଠିକ ଅଛି।
ହଁ ନିହାତି ଭାବେ, ମତେ ମାନେ ଆଳସ୍ୟ ପୂର୍ଣ୍ଣ ଜୀବନକୁ ଛାଡି ଉମ୍ ବ ବ୍ୟାୟାମ ନିତ୍ୟ ବ୍ୟାୟାମ କରିବାକୁ ପଡେ।
ହଁ, ହଁ, ଆପଣ ଠିକ ବୁଝିଥିବେ ଆପଣ କଣ ଜାଣିବା ବେ ଠିକ୍ ଅଛି। ତ ସେଇଟା ହିଁ ଛାଡ଼ିବେ ଆପଣ ଟିକେ ଭଲ ଖାଇବେ ଭଲ ରହିବେ, କାରଣ ଆମ ଆମର ଯୋଉ ଜୀବନରେ ହିଁ ନାହିଁ କି? ସେ ଜିନିଷ ଟା ଆସିଥାଏ ଠିକ ଅଛି।
ଆଜ୍ଞା।
ହଁ ଆମ ଆମ ଦୈନନ୍ଦିନ ଜୀବନରେ ଆମେ କଣ କରୁ? କଣ ହୁଏ ଆମ ସହିତ ମାନେ ଆମେ କଣ ଖାଉ? ବ୍ୟାୟାମ ଫ୍ୟାୟାମ କରୁ କି ନାଇଁ? ତ ସେସବୁ ଜିନିଷ ସେ ସବୁ ଜିନିଷ ହୁଏ। ତ ଆପଣ ସେ ସବୁ ଜିନିଷ ଜାଗ୍ରତ କରନ୍ତୁ। ଆଉ ଛାଡ ସେ ଜିନିଷ ବି ଛାଡ଼ନ୍ତୁ ଛାଡ଼ନ୍ତୁ। ଠିକ୍ ଅଛି। ସେଇ ଜିନିଷ ମାନେ ଯେମିତି କି? ମାନେ ଏହା ତା ତ ଆପଣ ଖାଉଥିବେ? ହଁ କି ନାଇଁ ମସଲା ଯୁକ୍ତ ଖାଦ୍ୟ ଟିକେ କମ୍ ଖାଆନ୍ତୁ। ସେମିତି ସେମିତି ଥାଏ ଆଉ। ହଁ ତୁ ମୁଁ ହଁ ହଁ ସେଇଆ।
ଆଉ ଭଲ ଖାଦ୍ୟକୁ ଆପଣେଇବାକୁ ପଡ଼ିବ ନିହାତି ଭାବେ।
ହଁ ହଁ ଆପଣ ପୁଣି ପୋଲିସ କଥା କହୁଛନ୍ତି କହିଲେ ଆପଣ ତ ଭଲ ହଁ ମୁଁ ସେଇଆ କହୁଛି ଯଦି ଆପଣ ପୋଲିସ୍ କଥା କହୁଛନ୍ତି ଆପଣ ତ ଭଲ ଦୌଡ଼ା ଦୌଡ଼ି କରିପାରୁଥିବେ ତାହେଲେ ନା କଣ?
ହଁ ଆଜ୍ଞା ଚେଷ୍ଟା ତ ଚାଲିଚି।
ଦେଖନ୍ତୁ ଚେଷ୍ଟା କଲେ ତ ହେବନି ଆପଣଙ୍କୁ ଭଲସେ ଧରିବାକୁ ପଡ଼ିବ କାହିଁକିନା ଦେବେ ହଁ କି ନାଇଁ? ଯେଉଁ ପରି ପରୀକ୍ଷାର୍ଥୀ ଅଛନ୍ତି ପାଞ୍ଚ ଲ ଲକ୍ଷ ପିଲା ପକେଇନାହିଁ ମଧ୍ୟ ଦୁଇ ଲକ୍ଷ ପିଲା ପକେଇଚନ୍ତି। ସେଥି ମଧ୍ୟରୁ ଏକ ହଜାର ହିଁ ସେଠି ଉତ୍ତୀର୍ଣ୍ଣ ହେବେ। କିନ୍ତୁ କଣ କରିବା କଣ ହବ ଆମେ ଜାଣିଚୁ ହଁ କଣ ହବ ଆମେ ତ ଜାଣିନୁ। କାହିଁକିନା ଓଡ଼ିଶାରେ ତ ବହୁତ୍ ଏକ୍ଜାମ୍ ମାନେ ବହୁତ୍ ପରୀକ୍ଷା ଠିକ୍ ଅଛି। ମାନେ କେବେ ହୁଏ କେବେ ହୁଏନି ବହୁତ୍ ବାଧାାବିଘ୍ନ ରେ ଗୋଟେ ପରୀକ୍ଷା ଶେଷ ହୁଏ।
ହଁ ଆଜ୍ଞା ଠିକ୍ କହିଲେ ଆପଣ ଆମ ଓଡ଼ିଶାର ମାନେ ଏ ମାନେ କଣ? ସିଷ୍ଟମ୍ ଟା ବହୁତ୍ କଷ୍ଟରେ ଚାଲିଛି ବହୁତ୍ ଉଥନ ପତନ ରେ ହିଁ ଚାଲିଛି।
ପ୍ରଥମେ ଆପଣଙ୍କର କଣ କହୁନାହାନ୍ତି? ପ୍ରଥମେ ଆପଣଙ୍କୁ ବାହାରିବ ବାର୍ତ୍ତା ଯେ ଏ ଆମର ପରୀକ୍ଷା ଏଇଦିନ ହବ। ତାପରେ କଣ ହବ ସେ ବା ତିନି ଚାରିଥର ଚେଞ୍ଜ ମାନେ ପରିବର୍ତ୍ତନ ହେବ। ହେଇସାରିଲା ପରେ ବହୁତ୍ କଷ୍ଟରେ ଗୋଟେ ପରୀକ୍ଷା ଟା ହବ ସେ ଜିନିଷ ହେଇ ସାରିଲା ପରେ ଆପଣଙ୍କର କେସ୍ ଗୋଟେ ହେଇଯିବ ଠିକ୍ ଅଛି ହେଲା
ଫୁଣି ଗୋଟେ ଖରାପ ବାର୍ତ୍ତାଟେ ପ୍ରଚାର ହେଇ
ଫୁଣି ପତ୍ର ହେଇଯିବ ସେମିତି ସବୁ ଚାଲିଛି ଓଡ଼ିଶାରେ। ଏବେ ଯେମିତି ଗୋଟେ ଧରୁନାହାନ୍ତି ଗୋଟେ ଯୋଉ ଏ ସେଇ ହେଲା ଦୁଇ ବର୍ଷ ତାଙ୍କର ସେଇ ଚାଲିଛି ତାଙ୍କର। ଏ ପର୍ଯ୍ୟନ୍ତ ତାଙ୍କ ଦେଖା ଦର୍ଶନ କିଛି ନାହିଁ ଏକ୍ଜାମ୍ କରାଇବେ। ଘରେ ବି କେହିକିଛି କହୁନାହାନ୍ତି ତ ଆପଣଙ୍କ ମତା ମତ କଣ?
ନାଇଁ ଠିକ୍ ଆପଣ ଠିକ୍ କହିଲେ କାରଣ ଆମର ଦେଖିବେ ଗତ ଦିନ ମଧ୍ୟରେ ଆମର ସେଇ ରେ ବହୁତ୍ କଣ ଯୋଉ କୁହନ୍ତି ବହୁତ୍ ଉପରି ଭିତରେ କିଛି ଜି ଜିନିଷ ହେଇ ଘଟି ଯାଇଛି ବୋଲି ସେଇ ଜିନିଷକୁ ଆଖି ଆଗରେ ରଖି ସରକାର ଏବେ ନୂଆ ଗୋଟେ ଟିମ୍ ଟେ ଗଠନ କରୁଛନ୍ତି ଏବଂ ସେ ମୁଁ କିଛି ଅଳ୍ପ ସମୟ ପୂର୍ବରୁ ସେଇ କିଛି ଖବର ଦେଖୁଥିଲି କି ନା ମୁଁ ଆର ଅକ୍ଟୋବର ମାସ ମଧ୍ୟରେ ଆ ସମ୍ପୂର୍ଣ୍ଣ ଏକ୍ଜାମ୍ ଟି ଆମେ ସରେଇ ଦେବାର କ ମାନେ ଆବାଜ୍ ଦେଇଛନ୍ତି।
ହଁ ଆଉ ତ ଆପଣଙ୍କୁ କେତେ ସତ୍ୟା ସତ୍ୟ ଲାଗୁଛି ଯେ ସରିଯିବ କହିକିନା
ଆ ନିହାତି ଭାବେ ଦେଖନ୍ତୁ କାରଣ ଅ ଏଇ ଜିନିଷଟି ବହୁତ୍ ଆମର କଣ ଆ ଆଖି ଆଗରେ ଲୋକଙ୍କୁ ଆଖି ଆଗରେ ରହିଆସିଛି ନିୟୁଜ୍ ହଉ କିମ୍ବା ଯେକୌଣସି ସମାଜ, ପତ୍ରାକାର ହଉ ସବୁ ଦିଗରେ ଏଇ ଜିନିଷଟି ରହିଆସିଛି। ଯେହେତୁ ଗୋଟେ ସରକାରଙ୍କ ନୂଆ ଟିମ୍ ଟେ ଗଠନ ହୋଇଛି। ତ ମତେ କିଛିଟା ସତ୍ୟା ସ ତ ଲାଗୁଛି ଏବଂ ଅ ଅଶିରୁ ନବେ ପ୍ରତିଶତ ମତେ ଏଇ ଜିନିଷ ହୋଇଗଲା ଭଳି ଲାଗୁଛି।
ହଁ ମ ମାନେ ପୂର୍ବଥର ମୋର ମତାମତ ତ ସେମିତି କିନ୍ତୁ ତାଙ୍କେ ବହୁତ ଧୀରେ କାମ କରୁଛନ୍ତି ମତେ ସେଇ ଜିନିଷ ଲାଗୁଛି। କାହିଁକିନା ଯେ ଯୋଉ ଯେଉଁ ସମୟରେ ଆମର ପରୀକ୍ଷାଟେ ମାନେ ବାକ ବାତିଲ ହୋଇଥିଲା ସେଇଟା ଦୁଇ ତିନି ଥର ପରେ ବାତିଲ ହୋଇଇଥିଲା ଠିକ୍ ଅଛି। ମାନେ ଲାଞ୍ଚ ଫାଞ୍ଚ ନେଇକିନା ପୋଲିସ ଧରା ପଡିଥିଲେ। ତ ମତେ ସେ ଜିନିଷ ଟା ଖରାପ ଲାଗେ ଏବେ ଭାବନ୍ତୁ। ଯଦି ହଜାରଟା ପିଲା ହେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ମାନେ ଫଳ ପାଇବେ ମାନେ ତା ଚାକିରି କରିବେ ସେଇଠୁ ଛଅଶହଟ ସିଟ୍ ଛଅଶହ ଜଣ ପିଲା ନା ସିଟ୍ ବିକ୍ରି ଯାଇଛି। ଠିକ୍ ଅଛି ତ ସେମିତି ରେ ଆପଣ କଣ କରିପାରିବେ। ତ ସେ ବହୁତ ଭଙ୍ଗା ହେଲା ନୂଆଟେ ତିଆରି କରାଯହୋଇଛି। କିନ୍ତୁ ଏତେ ଦିନ ହେଲାଣି ସେ ଜିନିଷ ଟା ହୁଁ ଏଇ ତମକୁ କହୁଛି। ହେଁ ଏଁ ମୁଁ କହୁଛି ତ ଭାବନ୍ତୁ ସେ କଥା ତ ମୁଁ କହୁଛି ଯେଉଁ ନୂଆଟା ତିଆରିଛନ୍ତି ତାଙ୍କେ ଟିକେ ଶୀଘ୍ର କାମ କରିବା କଥା। କାହିଁକି ନା ଏଇ ଜିନିଷ ଟା ବହୁତ ଦିନ ହେଇ ସାରିଲାଣି ଚାରି ପାଞ୍ଚ ମାସ ହେଲାଣି। ଆଉ ମତେ ଲାଗୁଛି। ବୋଧେ ହେଇପାରେ ମତେ ବି ସେମତି ଲାଗୁଛି ଯେ ହେଇପାରେ। କାହିଁକି ନା ତାଙ୍କେ ଯୋଉ ଆସିକି କହିଲେ। ତ ତାଙ୍କ ନାଁ କଣ ରଞ୍ଜନ ସମତି ତାଙ୍କ ନାଁ ମନେପଡଡୁନି ମୋର। ଠିକ ଅଛି ଯେ ଆମେ କରିଦବୁ ତ ମତେ ବି ଲାଗୁଛି ହେଇଯିବ ହେଇଗଲେ ତ ଆପଣଙ୍କ ବୋଧେ ମୋତେ ଲାଗୁଛି ଆପଣଙ୍କ ପଢ଼ାପଢ଼ି ବହୁତ ଭଲ ଅଛି। ବୋଧେ।
ନାଇଁ ଆଜ୍ଞା ସେଇ ଜିନିଷ ଟା ମତେ ବି ଟିକେ ଭଲ କରିବାକୁ ପଡିବ ମୁଁ ସେଇ ଜିନିଷଟି ଆପଣଙ୍କୁ କହିବାକୁ ଚାହୁଁ
ଦେଖନ୍ତୁ ମୁଁ ଏହାୟ କହିବାକୁ ଚାହୁଁଛି ଆପଣ ପୋଲିସ ହେଲେ ପୋଲିସ ହେଲେ ହୁଅନ୍ତୁ କେବେ ଲାଞ୍ଚ ନେବେନି ଠିକ ଅଛି ଆପଣଙ୍କ କଥାବାର୍ତ୍ତା ଲାଗ ଆପଣ ନେଲା ଭଳି ଲୁଛି କିନ୍ତୁ ମୁଁ ଚାହୁଁଛି ଆପଣ ନ ନିଅନ୍ତୁ।
ଟ ପ
ଶୁଭାଯାଉନି ଆପଣଙ୍କ କଥା ଠିକସେ।
କୋଉ ବିଭାଗକୁ ସେ ହଉଛି ଆଜ୍ଞ ପୋଲିସ ବିଭାଗ।
ବଝଉଅ ଆଉଥରେ ଆଉ ଆ କୁହନ୍ତୁ।
ଯେ ମାନେ ଦୁନିଆରେ ସତ୍ୟକୁ। ବଜାଇ ରଖିବା ପାଇଁ ଗୋଟଏ ବିଭାଗ ଯୋଉ ବିଭାଗ କଲେ ଆପଣଙ୍କର କଣ ମାନେ ସରକାରଙ୍କ ତରଫରୁ ପଇ ପୋଲିସ ଗୁଡାକ ଆମେ ଦୁଇ ନମ୍ବରରେ ଆମେ କଣ ପ୍ରଥମ ସପନରେ ତ ସିଏ ହିଁ ଭଲ ମନ୍ଦ ଉଚ୍ଚ ନିଚ ବିଚାର କରିଥାନ୍ତି। ସେଠୁ ଯଦି କିଛି ନ ହୁଏ ତାହେଲେ ଆମେ କଣ ନା କୋର୍ଟ ପ୍ରତି ଆମେ ଆଗମନ। ହୋଇଥାଉ କିନ୍ତୁ ପ୍ରଥମ ସପନା ଟା ତ ସେଇ ଜିନିଷ ଟା ହିଁ। ସେଇ ଜିନିଷଟି।
ତ ଆପଣ ଆପଣ ତ ମତେ ଲାଗେ ଯିଏ ବି ମାନେ ଚାକିରୀରେ ବହୁତ ଏମିତି ବଡ଼।